ଅ
ହାଲୋ।
ହଁ।
ହଁ ଶୁଭିଲା।
ହଁ ମାଉସୀ।
ହଁ, ହଁ, ହଁ ଆଉ କଣ କଣ କରୁଥିଲେ?
ଏଇ ତ ଏଇ ବସିଛି।
ବସିଚ?
ଆଜ୍ଞା।
ଆଉ ରୋଷେଇ?
ରୋଷେଇ ସରିଲାଣି କେତେବେଳୁ।
ହଁ।
ହଁ, ଆପଣଙ୍କର?
ମୋ ରୋଷେଇ ବି ସରିଲାଣି ଆଉ ଅଳ୍ପ ଟିକେ ଅଛି ଭଜା କରିବାକୁ।
ଆଜି କଣ କରଛନ୍ତି?
ଆଉ ଏବେ ବସି ଏବେ ବସିଥିଲି ଆଉ, ଆମର ସେ ଉଁ, ପୁଅ ଫୋନ୍ କରିଥିଲା ତ ତା ସହିତ ଟିକେ କଥା ହଉଥିଲି। ସେ କାଲି ଗଲା ତ।
ଓ ହୋ।
ଉଁ, ସେ ଗଲା ହଁ ସିଏ ଗଲେ ତାଙ୍କ ଜବ୍ ଇଏ କୁ ଆଉ। ଚାକିରି ଯୋଉଠି କରିଚନି ସେ ସେଠିକି ଗଲେ ତ। ସେ ଫୋନ୍ କରିନଥିଲା ସ-ପହଞ୍ଚିକିରି ଫୋନ୍ କରିନଥିଲା ସେ ପହଞ୍ଚିଲା ପରେ ସେ ଶୋଇପଡ଼ିଲା।
ନାଇଟ୍ କୋଚ୍ ବସ୍ ରେ ଯାଇଥିଲା।
ଆଗେ
ଆଉ ସେଠିଶ୍ ଶୋଇପଡ଼ିଥିଲା ଆଜି ସି- ପୁଣି ଉଠିକିରି ମୋ ସହିତ କଥା ହେଲା ଆଉ।
ହଁ ପହଁଞ୍ଚି ସାରିକି ଏବେ ଶୋଇଥିଲେ ବି ଉଠେଇ ସାରିଲେଣି।
ହଁ ଶୋଇ ମାନେ ଯୋଉ ନାଟ୍ ନାଇଟ୍ କୋଚ୍ ବସ୍ ରେ ଗଲେ ଟିକେ ରାତି ନିନ୍ଦ୍ରା ଅ ଇଏ ଲାଗେନି କି ହଁ
କି ବୋ- ଏତେ ରାତି ଅନିଦ୍ରା ହେଇକି ଯିବେ ତଥାପି ଟିକିଏ କ୍ଳାନ୍ତି ଲାଗୁଥିବ ଏ
ହଁ, ହଁ, ହୁଁ, ହୁଁ, ହୁଁ।
ଆଉ ତକାରୀ କଣ କରଚନ୍ତି?
ହଁ ତରକାରୀ ଡାଲ୍ମା କରିଚି। ପୋଟଳ ଆଳୁ ଭାଜିଚି ସଜନା ଶାଗ କରିଚି। ଆଁ- ଖାଲି ପୋଟଳ ଭଜା ଅଳ୍ପ ଅଛି କରିଆକୁ ସଜନା ଶାଗ କରିଚି। ଆଉ -ଆଉ ଆପଣ କଣ ରୋଷେଇ କରିଥିଲେ?
ହୁଁ ଆଜି ମା କରିଚନ୍ତି କ ଣ ଭଜା ରୋଷେଇ ଭଜା କରିଥିଲେ କଲରା ଆଳୁ ଭଜା
ସେପଟେ ସାଉଣ୍ଡ୍ କଣ ହଉଚି ଗୋଟେ?
ଏଇ ସେପଟ୍ ରେ କଣ ହଉଚି ତ।
ହଁ ଟିକେ ପାଖେରେ ଦେଓ ସାଉଣ୍ଡ୍ ନଥିବା ଜାଗାରେ କର। ଫୋନ୍ ଠିଆ ହେଇ କଥା ହୁଅ।
ହାଲୋ- ହଁ -ହଁ କଣ କରିଥିଲେ ମା?
ମୁଁ କଲି କଲରା ଆଳୁ ଭଜା ଆଉ ହଉଚି ସେଇ ଡାଲ୍ମା ଆଉ ସୋୟାବିିନ୍ କଷା ଆଉ।
ଓ ହୋ ଆଉ ରଜ କେମିତି କଟେଇଲେ?
ରଜ ବହୁତ୍ ଭଲ। ଫାଷ୍ଟେ ଦିନ ତ ଜର ହେଇଯାଇଥିଲା ଫାଷ୍ଟେ ଦିନ ଜର ହେଇ
ହଁ ସେଥିଲାଗି ତଣ୍ଟିଟା ଗଣ ଗଣ ଶୁବୁଚି ଆଉ।
ଆପଣଙ୍କ ଆଡେ ରଜ କେମିତି ପାଳନ ହୁଏ?
ହଁ ରଜ ନ୍ ଯାଇଥିଲୁ ଗାଁକୁ ଯାଇଥିଲୁ ଗାଁ ରେ ଦି ଦିନି ରହିକିରି ସଂକ୍ରାନ୍ତି ସନ୍ଧ୍ୟାବେଳକୁ ପଳେଇ ଆସିଲୁ ମଝି ରଜ ଦିନ ପଳେଇ ଆସିଲୁ ଗାଁରୁ- ଗାଁରୁ ଆସିଲା ପରେ ହଁ- ଆଉ ଯାଇଥିଲେ କୁଆଡୁ ଅ-ର- ରଜ ଭଲରେ ପାଳିଲେ?
ହଁ- ହଁ ଭଲ୍ ସେ ପାଳିଲୁ ଏଇ ପାଖ କିବା ଯଉ ମନ୍ଦିରରେ ଯାଇଥିଲୁ ସେଠି ରାମ ହଉଥିଲା ସେଠି ଯାଇଥିଲୁ। ସେଠି ଫଟ ଫଟ ଉଠେଇଲୁ ଏଇଟା ଆମର ମନ୍ଦିର।
ରାମ।
ଆମ ମନ୍ଦିର ଏଇଠି ସବୁ ହଉଥିଲା ପୂଜା ହଉଥିଲା ତ।
ହଁ।
ସେଇଠି ହଉଥିଲି ସେଠିକି ଯାଇଥିଲି ସେଠି ଆମର ସେଠି ସବୁଠାରୁ ଭଲ ସେଠି ହୁଏ ଏଇ ରଜରେ ପର୍ବ ପାଳନ କରନ୍ତି ସେଠି ଆଉ ଫଟ ଫଟ ଉଠେଇଲୁ ସବୁ ଖାଇ ଖୁଆଇକି ଆ ଥିଲୁ ଆଉ ଦୋଳି ବି ପଡିଥିଲା ସେଠି ଆଉ ହଉଚି ଦୋଳି ବି ଲଗା ହେଇଥିଲା ସେଠି କେତେ। ସେଠି ଦୋଳି ଫୋଳି ଖେଳିକି ଆସିଲୁ ଆଉ।
ତା ସହିତ ଏ ଯଉ ଷ୍ଟଲ୍ ପଡିନଥିଲା କିଛି ଖାଦ୍ୟ ଜିନିଷ
ହଁ ଷ୍ଟଲ୍ ପଡ଼ିଥିଲା ବହୁତ୍ ଟେସ୍ନାରୀ ଜିନିଷ ପଡିଥିଲା ଆଉ ହଉଚି ଖାଦ୍ୟ ବି ଜିନିଷ ପଡିଥିଲା ଯେ ଦହିବରା ଗୁପଚୁପ୍, ଆଇସ୍କ୍ରିମ୍, ଚାଟ୍ ଚାଓମିନି ଏ ସବୁ ପଡ଼ିଥିଲା ଆଉ।
ଆଁ- ତାହେଲେ ଏଇଆ ସବୁଆଡ଼େ ଓଡ଼ିଶାର ପ୍ରତ୍ୟକ ଜାଗା ମାନେଙ୍କେରେ ଏଇସବୁ ସିନ୍ ଜିନିଷ ସବୁଆଡ଼େ ହେଇଗଲାଣି ଆଗୁରୁ ସେଇଭଳିଆ ନଥିଲା ତ। ଆଗେ ଲୋକମାନେ କଣ କରୁଥିଲେ ନା ଉଁ - ସମସ୍ତଙ୍କ ବାଡ଼ି ଦିହେରେ ଗୋଟିଏ ଗୋଟିଏ ଦୋଳି ଲାଗୁଥିଲା। ଆଉ ଏଖାଠି ସବୁ ଝିଅ ବୋହୂ ଉଁ- ସମସ୍ତେ ଏଖାଠି ଯେ ପୁରୁଷ ଲୋକମାନେ ଦୋଳି ଫୋଳି ଲଗେଇଦେଲେ। ଆ- ଝିଅ ବୋହୂମାନେ ସେଠି ଦୋଳିପାଖେରେ ଏଖାଠି ଜମା ହଉଥିଲେ। ଆଉ ଜମା ହଉଥିଲେ ଜେଝା ଘରୁ ସମେତ ସମସ୍ତଙ୍କ ଘରୁ ଯୋଉ ପିଠାପଣା ହେଇଥିବ ଧରିକି ନେଇକି ଯାଇ ସେଇ ଦୋଳି ଜାଗାରେ ବସିକିରି ଖାଉଥିଲେ। ଲୁଡୁ ଖେଳୁଥିଲେ ଆଉ ତାସ୍ ଫାସବି ଖେଳୁଥିଲେ। ତାସହିତ ମଝିରେ ମଝିରେ ପିଲାମାନେ ତାଦେହରେ ଦୋଳି ଖେଳୁଥିଲେ। ଆଉ କେତେକ ପିଲା ବସି ଲୁଡୁ ଖେଳୁଥିଲେ। ଆଉ ଓ ଓ ଓ ଓ ପ୍ରତ୍ୟେକ ଘରେ ରଜ ପାନ ହେଉଥିଲା।
ଆମେବି ଯୁଆଡେ ଯାଇଥିଲୁ ଆମେ ଯୁଆଡ଼େ ଯାଇଥିଲୁ ସେଠିବି ସେମିତି ଏଇ ପ୍ରକାର ହଉଥିଲା ଲୁଡୁ ଖେଳ ତାସ ଖେଳ ଆଉ ହଉଛି ସବୁ ଝିଅ ମାନେ ଆସୁଥିଲେ ଆମ ଆଡ଼େ ସେମିତି ଅଳ୍ପ କିଛିରେ ହୁଏ ଅ ଲୁଡୁ ଖେଳନ୍ତି। ସବୁ ଝିଅମାନେ ସବୁ ବୁଢ଼ା ଲୋକମାନେ ସବୁ ବୟସ୍କ ଲୋକ ମାନେ ଆସିକି ତାସ ଖେଳନ୍ତି। ଆଉ ଝିଅ ମାନେ ସବୁ ପାନ ଫାନ ଖାଇକି ସବୁ ଦୋଳିଖେଳନ୍ତି। ସବୁ ଫଟ ଫଟ ଉଠାନ୍ତି ହଁ ଭିଡିଓ ସୁଟୁ ବି କରନ୍ତି।
ଫଟର ହଁ ସୁନ ଯୁଗ ଆସିଲା ତେବେ ଫଟୋ ସେତେବେଳେ ତ ନଥିଲା। ତେଣୁ ସମସ୍ତଙ୍କ ଘରେ ଯାହା ହେଲେବି ପାନ ଗୋଲମ ଏଇ ଯେଉ କଣ ଗୁଜୁରା ତି ଲବଙ୍ଗ ଆଉ ମିଠା ମସଲା ଏଇଟା ଥିବ। ଆଉ ରଜ ପାନ ବୋଲି କହିକି ସମତେ କିଛି କେହି ନ କଣ ନଖାଅ ପଛକେ ରଜପାନ ଟିକେ ଖାଇବେ। ଖାଉଥିଲେ ସବୁ ଆଉ ଏବେ ଉ ତ ଯୁଗ ପରିବର୍ତ୍ତନ ହେଇଗଲା ଟାଉନ୍ ଭଳିଆ ସବୁ ଗାଁ ଗହଳିବି ହେଇଗଲା। ଆଉ ସବୁ ସେମାନେ ପାନର ବିଭିନ୍ନ ପ୍ରକାରା ପ୍ରକାର ପସରା ଖୋଲିକିରି ବସିଛନ୍ତି।
ଆଉ ସେଠିକି ପଇସା ଦେଲେ କିଣିକିରି ଖାଇଲେ।
ଆଉ କଣ?
ଆଗରୁ ବୋ ମୋ ବୁଢ଼ୀ ସ୍ତ୍ରୀ ଲୋକମାନେ ଯେଉଁ ଏଜେଡ ଲୋକ ଥିଲେ। ସେମାନେ ସବୁ ପାନ ଭାଙ୍ଗିକିରି ପାନ ଡାଲା ପାଖରେ ବସିଥିବେ। ରଜପାନ ଖଣ୍ଡେ ନିଅ ବୋଲି କହନ୍ତି। ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସମେତେ ସେଥିକେ ତାକୁ ଖାଆନ୍ତି
ହୁଁ।
ସାଧା ପାନ ଆଉ
ଏବେ ପାନ ନା କଣ ଏବେ ତ ସେସବୁ ଆଉ କିଛି କେହି ଖାଉନାହାନ୍ତି।
ଏବେ ଆଉ ସେ ପିଲା ପାନ ଖାଉନାହାନ୍ତି ଏବେ ମି ମିଠା ମସଲା ପାନ ଜୋରସୋର ସେ ସବୁ ଚାଲିଛି ଆଉ।
ଆଗକାଳରେ ଯେମିତି ରଜ ପର୍ବ ପାଳନ କରାଯାଉଥିଲା ଏବେ ଧୀରେ ଧୀରେ କମିଗଲାଣି ସେ।
କମିଗଲାଣି ପିଲାମାନେ କଣ ହଉ ଛି ଏବେ ମୋବାଇଲ ଭିତରେ ଏତେ ଉଁ ଉଁ ଉଁ ଭିତରେ ପଶିକିରି ପଶିଯାଉଛନ୍ତି ଯାହାଫଳରେ ତାଙ୍କର ଆଉ ଗୋଟେ ସାଙ୍ଗ ନହେଲେ ଚଳିବ।
ଏ ମୋବାଇଲ ଥିଲେ ତାଙ୍କ ପାଖରେ ସବୁ କିିଛି ଅଛି ବୋଲି
ସବୁ ଅଛି ହଁ, ହଁ ମୋବାଇଲରେ ତ ତାଙ୍କର ଟାଇମଟାକୁ ସେଇଥିରେ ନେଇଗଲେ ଆଉ କଣ? ଆ ଯାହା ଫଳରେ ଗୁରୁଜନ, ଲଘୁଜନ, ବନ୍ଧୁ, ପିଇସି, ମାଉସୀ, ମାମୁଁ, ମାଇଁ। ଏଇ ଯୋଉଁ ସମ୍ପର୍କ ଆମେ କେମିତି ଯିବା କ'ଣ ହଉଥିଲେ ପିଲା ସଜବାଜ ହଉଥିଲେ। ଗୋଟେ ବନ୍ଧୁ ଘର ପାଖାପାଖିରେ ବନ୍ଧୁ ଘର ଥାଏ ବନ୍ଧୁ ଘରୁକୁ। ବୋଉ ଚାଲିଗଲେ ସେଠି ମଧ୍ୟ ଗୋଟେ ଦିନ ବୁଲିିବାଲିକିରି ଆସିଲେ ସନ୍ଧ୍ୟାବେଳକୁ ଫେରିଲେ। ଆଉ ତ ଏବେ ତ। କ'ଣ ହଉଛି ନା କିଏ କାହା ଘରକୁ ଯିବେ ଯିବାକୁ ମଧ୍ୟ ଇଚ୍ଛା କରୁନାହାନ୍ତି।
ହଁ, ହଁ।
ସେଥିଲାଗି ଆଗେ କ'ଣ ହଉଥିଲା ପ୍ରତ୍ୟେକ ଘରେ କିଛି ନହେଲେ। ପଣସ, ଆମ୍ବ, ପିଠା ପଣାଟା କମ୍ପଲସରି ଥିବ।
ହଁ।
ସମସ୍ତଙ୍କ ଘରେ ସେଇଟା ଥିବ। ଆଉ କେତେବେଳେ କେଉଁ ଝିଅ ମାନେ ସବୁ ସାଙ୍ଗ ହେଇକି ଆସିବେ। ଅଳତା ବି ଲଗେଇବେ ଆଉ ନୂଆ ବୋହୂକୁ ଦେଖିବା ମଧ୍ୟ ଯାଆନ୍ତି।
ହଉ।
ହଁ ଆ ନୂଆ ବୋହୁ ଘରୁ ମଧ୍ୟ ବାହାର ବି ଗାଁ ଯୋଉଁ ତାଙ୍କର। ଉଁ ବାପ ଘରୁ ବୋହୁ ନୂଆ ରଜ କରିଛି ବୋଲି ତାଙ୍କ। ବାପଘରୁ ମଧ୍ୟ ବି ଭାର ହେରିକା ଜିନିଷ ବି ଆସେ। ଆଉ କିମ୍ବା ବି ବୋହୂ ମଧ୍ୟ ଯାଏ ତା ବାପ ଘରୁକୁ ଯାଏ ରଜ କରେ ବୋଲି। ତାଙ୍କ ଶାଶୁଘର ଲୋକ ଶାଶୁଘର ଲୋକ ଭାର ମଧ୍ୟ ଦିଅନ୍ତି ପଠାନ୍ତି। ସେଠିକି ଆଉ ଏବେ ଆଉ ସେ ସବୁ ଜିନିଷ ନାହିଁ। ଏବେ ପ୍ରାୟ ଲୋକ କିଏ ଭାର କିଏ ଖାଇବ ଏହା ଚିନ୍ତାଧାରା ସମସ୍ତଙ୍କ ରହୁଛି। ଆଉ ତା ସହିତ ଲୋକ ଏଇ ପିଠା ହେଉ କି ଗଜା, ଲଡ଼ୁ। ଆଉ ଯୋଉଁ ଉଖୁଡ଼ା ଏସବୁ ଜିନିଷ ଖାଇବାକୁ ମଧ୍ୟ ପିଲା ଇଚ୍ଛା କରୁନାହାଁନ୍ତି।
ହଁ ଏବେ ସବୁ ପିଠା ଲୋପ ପାଇଗଲାଣି ପିଠା, ମିଠି। ଆଉ ସବୁ କେହି କରୁନାହାନ୍ତି ଏବେ ସବୁ।
ତ ପିଠା ଖାଇଲେ ବି ପିଲା ହଜମ ବି କରିପାରୁନାହାନ୍ତି।
ନାଇଁ ଏବେ ସବୁ ତ ଗ୍ୟାସ ରେ ମାନେ ସବୁ ଏସିଡିଟି ହେଇଗଲାଣି ସବୁ।
ହଁ ଏସିଡ଼ି ବି ହଉଛି ଟିକେ, ଟିକେ କ'ଣ ଟେ ଖାଇଲେ ଏସିଡ଼ି ବି ହେଲା।
ହଁ ଗ୍ୟାସ ବାହାରିଛି ମୁଣ୍ଡ ବୁଲଉଛି ଏ ସବୁ ପ୍ରୋବ୍ଲେମ ଅସୁବିଧା ସବୁ ଅଛି।
ହଁ ଏବେ ପିଲାମାନଙ୍କର ସେଇ ଅସୁବିଧା ହଉଛି।
ଏବେ ସବୁ ଫାଷ୍ଟ ଫୁଡ ଉପରେ ଚାଲିଛି କେମିତି। ଟିକି ଚାଉମିିନି, ଅଣ୍ଡା ରୋଲ ଏଇଗୁରା ସବୁ ଖାଉଛନ୍ତି। ଆଉ ସବୁ ପୁରୁଣା, ପୁରୁଣା ନୀତି ସବୁ ଗଲାଣି ଏବେ ସବୁ ସେମାନଙ୍କର ଚିନ୍ତାଧାରା।
ପାଇଯାଉଛି ଆଉ ହଁ।
ଏଇ ସବୁ ହଉଛି ଆଉ ରଜରେ ଆଉ।
ପିଠାପଣା କରିବାକୁ ମଧ୍ୟ ପିଲା ଇଚ୍ଛା ବି ଆଗ୍ରହ ଶିଖି। ସେଉ ମଧ୍ୟ ଇଚ୍ଛା ନାହିଁ ପିଲାମାନଙ୍କର ହୁଁ। ସେସବୁ ଜିନିଷ କଲେ ଖାଇବ କିଏ।
ହଁ ସେଇ କଥା ହଉଛି ଗୋଟେ କଥା ହଉଛି ଏସବୁ କରୁନାହାନ୍ତି। ସେ ମାନେ, ସେ ମାନେ ଇଚ୍ଛା ବି କରୁନାହାନ୍ତି କି ଖାଇବା ପାଇଁ ବି ପିଲା ସବୁ।
ନା ଖାଇବାକୁ ପିଲାମାନେ ଇଚ୍ଛା ନ କଲେ ଗୁରୁଜନ ମାନେ କେମିତି କରିବେ।
ହଁ ଯାହା ଫଳରେ ସେ ସବୁ ଜିନିଷ ଗୁଡା ସବୁ ନଷ୍ଟ ହବ।
ହଁ ନଷ୍ଟ ହବ। ଆ ସେଥିଲାଗି ଘର ଗୋର ଘର ଲୋକମାନେ ସେ ଚାହୁଁଛନ୍ତି ପିଲାମାନେ। ଯୋଉଁ ତାଙ୍କର ଯୋଉଁ ରୁଚି ସେ ଚାହୁଁଛନ୍ତି ସେଇ ଅନୁସାରେ କରିଦେଲେ ଖୁସିରେ ପିଲାମାନେ ଖାଇଦେଲେ। ଆ କାହିଁକି ବେକାର ପୋଡ଼ପିଠା ପ୍ରାୟ ପିଲା ଖାଉନାହାନ୍ତି। ଏଇନା ଯଦି ମ୍ୟାଗି ଗୋଟେ କରିଦେଅ ପିଲାମାନଙ୍କୁ ଏଇଟେ ଖୁସିରେ ଖାଇଦେବେ।
ହଁ ସେରାତ ତମ ଖାଇଦୋଉ ଥିବେ। ଆଗ ସକାଳେ ହବ କି ନହଁ ମ୍ୟାଗି ନହେଲେ ଏପି ଏ ସବୁ ଫାଷ୍ଟଫୁଡ ଜିନିଷ ଛୁଆ ଦା। ଆଉ ଏସବୁ ଆଗକାଳିଆ ଜିନିଷ କେହି ଖାଉନାହାନ୍ତି।
ଆଗ ଆଗ କାଳେ କଣ ହେଉଛି ନା ଆଗ କାଳରେ ଏଇସବୁ ଜିନିଷ ଟା ବାହାରେ ମିଳୁ ବି ନଥିଲା। ବହୁତ କୋଚିତ ଆଳୁଚପ ବରା ସିଙ୍ଗଡ଼ା ଏସବୁ ଜିନିଷଟା ବହୁତ କୋଚିଛି କେ କେତେ ଦୂରରୁ ଜଣେ କିଏ ଗୋଟେ ଛାଣି ଛୁଣିକରି ବିକ୍ରି କରୁଥିଲା କିମ୍ବା କିଏ କୋଉଟେ ଗାଁ ଧରିକିରି ଆସୁଥିଲା ଏବେ ତ ତମେ ଅଁ ଉଁ ଉଁ ମାନେ କିଛି ବାଟ ଦୁଇ ହାତ ଦୂରରେ ଗଲେ ମାନେ ଗୋ ଟେ ଦୋକାନ ମିଳିବ ଖାଦ୍ୟ ଦୋକାନ।
ଓହୋ।
ହୁଁ। ଆଉ ସବୁ ପ୍ର୍ରକାର ବାହାରେ ଜିନିଷ ବି ମିଳିଯାଉଛି ସୁବିଧା ଆଉ ସେଥିଲାଗି ପିଲାମାନେ ଆଉ ଘର ଖାଦ୍ୟ ଚୁଡ଼ା ମୁଢ଼ି ଏସବୁ ଜିନିଷ ଖାଇବାକୁ ଇଚ୍ଛା କରୁନାହାଁନ୍ତି।
ଆଚ୍ଛା।
ଏମିତିଆ କଥା ଆଉ କଣ ହ୍ୟାଲୋ। ହୁ, ଆଉ?
ଆଉ ତ
ଆଉ କଣ କୁହ ହୁଁ ଆଉ ସବୁ ଭଲ ତ ଓହୋ। ହଉ ହଉ ହଉ ହଉ।
ହଉ ହଉ ରଖନ୍ତୁ ଆଁ।
ଆଜ୍ଞା।
ହୁଁ